ହ୍ୟାଲୋ କଣ କରୁଛ?
ବସିଛି ଆଉ।
ଖାଇଛ ନା ନାଇଁ ହଁ ମୁଁ ହେଲେ ବସିଛି।
ହଁ ଖାଇସାରିଲିଣି ହୁଁ ଖାଇସାରିଲିଣି। ଆଜି ଖାଇଥିଲି ଭାତ ଆଉ ମାଛ ଭଜା। ପଖାଳ ଭାତ ମାଛ ଭଜା ଆଉ ଆପଣ ଖାଇଛନ୍ତି ନା ନାଇଁ?
ହଁ ମୁଁ ଖାଇଛି।
କଣ ଖାଇଥିଲେ?
ହଁ ଭାତ ଆଉ ଚଣା ତରକାରୀ ଆଉ ଆମ୍ବ।
ହୁଁ।
ଦେହ ଭଲ ଅଛି ତମର?
ହଁ ମୋ ଦେହ ଭଲ ଅଛି। ଆପଣଙ୍କର ଦେହ କେମିତି ଅଛି?
ହଁ ମୋ ଦେହ ବି ଭଲ ଅଛି। ତ ଚାଲ ଆମେ ଆମ ପିକ ଆରମ୍ଭ କରିବା।
ହଁ।
ତ ଆଜିର ଟପିକ୍ ଆମର ହଉଛି ବୁଲାବୁଲି ଉପରେ, ତ ତମକୁ କଉ କୋଉ ତମେ କୋଉ କୋଉ ଜାଗା ଯାଇଛ ବୁଲିବା ପାଇଁ?
ମୁଁ ବୁଲିବାକୁ ଯାଇଛି ମୁଁ ଯାଇଛି ପୁରୀ, କୋଣାର୍କ ଆଉ ବାଲେଶ୍ୱର ଡିଷ୍ଟଟରେ ଯାଇଥିଲି ଖିରଚରା ଗୋପୀନାଥ ମନ୍ଦିର ମ ମନ୍ଦିର ଆଉ ଯାଇଥିଲି ଛତିଆ ବଟ ତାପରେ ଧୋଉଳିଗିରି, ଉଦୟଗିରି, ଖଣ୍ଡଗିରି
ହୁଁ। ଧଉଳିଗିରିରେ, ଧଉଳିଗିରିରେ କଣ ଦେଖିବା କୁ ମିଳେ?
ଧଉଳିଗିରିରେ ଏମିତି ପାହାଡ ଅଛି ସେଠେ ସବୁ ମାନେ ଗୁମ୍ଫା ହେରାକ ଅଛି।
ହୁଁ।
ସେଟେ ମାନେ ଭିୟୁ ପାଇଁ, ସେଠିକି ଯାଉଛନ୍ତି ସମସ୍ତେ।
ଆଚ୍ଛା ଆଉ
ଆଉ କୁଆଡ଼େ ନାଇଁ ଏତିକି ଜାଗା ହିଁ ବୁଲିଛି।
କୁଆଡେ ଯିବା ପାଇଁ କୁଆଡ଼େ ଇଚ୍ଛା ଅଛି ମାନେ ଡ୍ରିମ ପ୍ଲେସ୍ କୋଉଟା ଅଛି?
ଡ୍ରିମ ପ୍ଲେସ ତ ଏବେ ସେମିତି କିଛି ନାହିଁ। ଅଛି ଅଛି। ଅଛି ଚାରିଧାମ ବୁଲିବାକୁ ଆଉ। ଚାରି ଧାମ ର ତ ଗୋଟେ ଧାମ ବୁଲି ଦେଇେଇଛୁ ଆଉ ତିନିଟା ଅଛି ଆଉ।
ହୁଁ। ଚାରିଧାମ କୁଆଡେ କୁଆଡେ ଯିବା ପାଇଁ
ପୁରୀ ଆଉ ବଦ୍ରିନାଥ ଆଉ କେଦାରନାଥ ଆଉ ରମେଶ୍ୱରମ।
ହୁଁ। ବଦ୍ରୀନାଥ ରେ ବଦ୍ରୀନାଥ ବିଷୟରେ, କଣ ତମେ ଜାଣିଛ ଯିବା ପାଇଁ ଯେହେତୁ ଇଚ୍ଛା ଅଛି ତ ସେ ବିଷୟରେ ସବୁ ଜାଣିଥିବ।
ବଦ୍ରିନାଥ ବିଷୟରେ, ସେମିତି ତ ଜଣା ନାହିଁ
ଏମିତି ବାସ୍ ଚାରିଧାମ ଯାଆନ୍ତି ବୋଲି ଯିବା ପାଇଁ ଇଛା ଅଛି ନାହିଁ।
ହଁ ସେଠି ଯାଇକି, ହିଁ ଜାଣିବା କଥା ନା। ଟୁରିଷ୍ଟ ହିସାବରେ ଯାଇକରି ସେଠେ ବୁଝିବାକୁ ପଡିବ।
ତ ମାନେ କିଛି ତ ଗୋଟେ ଜିନିଷ ଥିବ, ଯେମିତି ମୋର ଇଚ୍ଛା ଅଛି କେଦାରନାଥ ଯିବା କୁ ଭ କେଦାରନାଥ ର ମାନେ ଅ ଅ ମନ୍ଦିର ମାନେ ବରଫରେ ସେ ମନ୍ଦିର ବରଫରେ ଆଚ୍ଛାଦିତ ମାନେ ହିମାଳୟ ପରିକା ତାର ପରିବେଶ ଗୋଟେ ସେଠି ଲାଗେ ଯେମିତି
ଦେବଙ୍କର ଆିବା ପାଇଁ ମରକୁ ଦେଇନ୍ତି ତଦିନରେ ମୁଁ ଯାଇକି ଶୁଣିଛି ଗୋଟେ ଝରଣା ଅଛି ଯୋଉଠ କି ମାନେ ତମେ ଯଦି ଗୋଟେ ଶଚା ଦଲସ ଯଦି ସେ ଝରଣାରେ ଯାଇକି ହାତ ଦ ସେ ଝରଣାର ପାଣି ତଳକୁ ପଡିବ। କିନ୍ତୁ ଯଦି ତମ ମନରେ କିଛି ଛଳ କପଟଥିବ ତ ସେ ଝରଣାର ଜଳ ଆପେ ଆପେ ଉପରକୁ ଉଠିଯିବ। ଏମିତି କିଛି ମୁଁ ମୁଭିରେ ଦେଖିଥିଲି ଏଇଟା ଜାଣିନି ସତରେ ଅଛି କି ନାଇଁ କିନ୍ତୁ ତ ସେଇ ସେ ମୁଭି ଟା ଦେଖିଲା ପରେ ମତେ ଅଧିକ ଏଇ କାରଣ ପାଇଁ ମତେ ବଦ୍ରନାଥ ଅଧିକ ଭଲ ଲାଗେ। ବହୁତ ମାନେ ନାଚୁରାଲ ଜାଗା ପାହାଡ ପର୍ବତରେ ପରିପୂର୍ଣ୍ଣ ପ୍ରାକୃତିକ ସମ୍ପଦର
ହଉ। ଆଉ ତମର ତମର କଣ ଡ୍ରିମ୍ ପ୍ଲେସ୍ କୁଡା କେଦାରନାଥ।
ହଁ ମୋର ତ ଡ୍ରିମ ପ୍ଲେସ କେଦାରନାଥ ବାକି ମୁଁ ବୁଲିଛି ମୋ ଘରେ କୁଆଡେ ମତେ ଛାଡନ୍ତିନି ଅଧିକ ବୁଲିବା ପାଇଁ ମାନେ ଦେଖ ତମେ ପୁଅ ବିଲ ତ ତମେ ସାଙ୍ଗସାଥି ମାନଙ୍କ ସହ କୁଆଡେ ବି ହଁ ଇ୍ଛା ହେଲା କି ପୁରୀ କୋଣାର୍କ କଆଡେ ବି ଯାଇପାରିବ ଘରେ ପରମିସନ ଦେ ଦେ କିନ୍ତୁ ଆମେ ଝିଅ ିଲ ତ ଘରେ କୁଆଡେ ଯିବା ପାଇଁ ପରମିସନ ଦେବେନି। ତ ବି ଘରେ ହଁ ଘରେ ବି କିଏ ନେବା ପାଇଁ ନାହାନ୍ତି ବାପ ଫ୍ୟାମିଲିରେ ଅଧିକ କୁଡେ ଯାଆନ୍ତିନି ଏମିତି କେବେ କେବେ ଯାହା ରିଲେଟିଭଙ୍କ ଘରକୁ ଯାଆନ୍ତି ଆଉ ଅଧିକ ଟାଇମ କୁଆଡେ ଯାଆନ୍ତିନି। ମୁଁ ମୋର ବୁଲିବା ପାଇଁ ବହୁତ ମାନେ ଚାରିଆଡେ ବୁଲିବା ପାଇଁ ବହୁତ ଇଚ୍ଛା ସବୁ ଜାଗା ଯିବା ପାଇଁ କିନ୍ତୁ ଯାଇ କିନ୍ତୁ ଯେତିକି ଜାଗା ବି ଯାଇଛି ସେ ସବୁ ମାନେ ଇଏ କୋଚିଂ ର ନହଲେ କଲେଜ ରୁ ରୁ ଏମିତି ସବୁ ଯାଇଛି। ଆ ଟେନ୍ଥ ଯେତେବେଳେ କୋଚିଂ ରେ ଯାଇଥିଲୁ ଆମେ ଯାଇଥିଲୁ ହୁଁ ଠ କା ନା ଜଲ କପିଳାଶ ବହୁତ ଭଲ ଜାଗା ସେଠି ଆମର ମାତା ସୀତାଙ୍କର ଏଇନ୍ଦୁଡିଶାଳ ରହିଛି। ମାନେ ପାହାଚ ଚଢି ଚଳିବ ତେରଶ ଆବନ ପାହାଚ ସାଙ୍ଗସାଥି ମାନଙ୍କ ସହ ଅ ମାନେ ଫ୍ୟାମିଲି ସହିତ ବୁଲିବା ପାଇଁ ଗଲେ ଗୋଟେ ଅଲଗା ମଜା ଆଉ ସାଙ୍ଗସାଥି ମାନଙ୍କ ସହ ଗଲେ ଗୋଟେ ଅଲଗା ମଜା। ଆ ଏମିତିରେ ଦେଖିବାକୁ ଗଲେ ଭ୍ରମଣ ଅ ଗୋଟେ ଭ୍ରମଣ ଶିକ୍ଷା ମଧ୍ୟ ରହିଛି ଆମେ ଗୋଟେ ଜାଗାକୁ ଯାଇ ଏଇି ଏବେ ଆମେ କୋଣାର୍କ ମାନେ କଣ ନନ୍ଦନକାନନ ତ ଏବେ ଆମେ ଜାଣିବା ସେଇଠି ମାନେ ପଢିବା ଯଦି ନନ୍ଦନକାନନ ରେ ବାଘ ସଂଖ୍ୟା ପଚାଶ ସାପ ସଂଖ୍ୟା ଶହେ ଏମିତି ପଢିବା ତ ଏମିତି ପଢିବା ଅପେକ୍ଷା ଯଦି ସେଠିକି ଯାଇକି ଆମେ ପ୍ରତ୍ୟକ୍ଷ ଦେଖିବା କି ନନ୍ଦନ କାନନ ହେଇଠି ଏତିକି ବାଘ ଥିଲା ଭାଲୁ ଥିଲା ତ ଯେହେତୁ ଆମେ ଭ୍ରମଣ ବା ଦେଖିକି ତାକୁ ମନେ ରଖି ଦେଖିବା ଦ୍ଵାରା ଆମେ ଶିକ୍ଷା ଯଦି ଗ୍ରହଣ କରିବା ତ ଅ ସାଙ୍ଗେ ସାଙ୍ଗେ ମନରେ ତ ଏଇଟା ବି ଗୋଟେ ଅଛି ନା ଭ୍ରମଣ ଶିକ୍ଷା ବହୁତ ଉପଯୋଗୀ ହେଇଛି। ଆଉ ଛାତ୍ର ଛାତ୍ରଛାତ୍ରୀ ମାନଙ୍କର ଶୀଘ୍ର ମନେ ରହିଥାଏ। ଆଉ ବାକି କୋଣାର୍କ ଯାଇଥିଲି। କୋଣାର୍କ ତ ତମେ ବି ଯାଇଥିଲ ବୋଲି କହିଲ। କୋଣାର୍କ ର କାରୁକାର୍ଯ୍ୟ ଅତ୍ୟନ୍ତ ମନୋରମ ଏବଂ ଆକର୍ଷଣୀୟ। କୋଣାର୍କର ପ୍ରତିତି କାନ୍ଥ ବା କୋଣାର୍କ ଯୋଉ ମନ୍ଦିର ତିଆରି ହେଇଚି। ସେଟି ପ୍ରତିଟି ସ୍ଥାନରେ ଆମ ଓଡିଆ ପରମ୍ପରା ବିଷୟରେ ଓଡିଆ ପରମ୍ପରା ଆମର ଓଡିଶ ଓଡିଆ ମାନଙ୍କର ଆଗର ସ୍ତ୍ରୀ ଲୋକ ମାନଙ୍କ ଏକ ମୂର୍ତ୍ତି ଖୋଦିତ ହେଇଚି। ତା ସହ ଚକ୍ର ମଧ୍ୟ ଗୋଟେ ବିରାଟ କାସ୍ ଚକ୍ର ତିଆରି ହୋଇଚି। ମନ୍ଦିର କୁ ଯିବା ପାଇଁ ଉପରକୁ ଯିବା ପାଇଁ ସିଡି ମଧ୍ୟ କରାଯାଇଛି। ଆ ଏବେ ତ କୋଣାର୍କ ମନ୍ଦିର ଭାଙ୍ଗି ଭାଙ୍ଗି ଗଲାଣି ତଥାପି ବହୁତ ସୁନ୍ଦର ଲାଗେ। ଆଉ ସେଟି ଆମ ଯୋଉ କୋଣାର୍କ ସୂର୍ଯ୍ୟ ମନ୍ଦିର ଯୋଉ ପୃଥିବୀକୁୁ ଯୋଉ ସୂର୍ଯ୍ୟ କିରଣ ପଡେ ଆ ମାନେ ପୃଥି ହଁ ଫାଷ୍ଟେ କିରଣ ଟା ସେଇଠି ପଡେ। ଆ ଏବେ ମଧ୍ୟ କୋଣାର୍କର ମୁଣ୍ଡି ନାହିଁ ବର୍ତ୍ତମାନ। ଅ ଯେହେତୁ ସେଠି କିଛି ଆକର୍ଷଣୀୟ ଜିନିଷ ଥିଲା ଅ ଯାହା ଦ୍ଵାରା କି ଆମର ଯେତିକି ଯବୁ ଆମର ଏରୋପ୍ଲେନ ଯାଉଥିଲା ସବୁକୁ ଅ ନିଜ ଆଡକୁ ଟାଣି ନେଇ ଟାଣିଥିଲା। ତାହା ଦ୍ଵାରା ବହୁତ ଅ ମାନେ ଦୁର୍ଘଟଣା ଘଟୁଥିଲା। ବହୁତ ଯାନ ଏମିତି ଦୁର୍ଘଟଣା ହୋଇ କେତେ ଜଣଙ୍କ ମୃତ୍ୟୁ ହୋଇଥିଲା। ତ ସେଥିପାଇଁ ସେଇ କୋଣାର୍କର ମୁଣ୍ଡିକୁ ବାହାର କରିଦେଇଛି। ତ ଆଶ୍ଚର୍ଯ୍ୟର କଥା ଏହି ଜେଜେ ଯୋଉ କୋଣାର୍କର ମୁଣ୍ଡି ପାଇଁ ଗୋଟେ ଦଶ ବର୍ଷର ଛୁଆ ଧରମାର ମୋ
ହୁଁ।
ବାରଶହ ବଢେଇଙ୍କ ପ୍ରାଣ ଯାଉ ଯାଉ ବଞ୍ଚିଥିଲା ସେ ଗୋଟେ ଛୋଟ ବାର ବ ଦଶ ବର୍ଷର ପିଲାର ଅ ଦେଶ ଭକ୍ତି ଆଉ ତାରଉ କୂଳ ଏବଂ ପରିବାର ପ୍ରତି ଥିବା ଅ ମାନେ ଅ ଅତ୍ୟନ୍ତ ଭଲ ପାଇବା ଯୋଗୁ। ବାରଶହ ବଢେଇ ବଞ୍ଚେଇଥିଲେ। ଯୋଉ କାର୍ଯ୍ୟକୁ ବି ମାନେ ମାନେ ବିଶରଣ କରିପାରନଥିଲେ ବାରଶହ ବଢେଇ ମଧ୍ୟ କରିବାକୁ ସକ୍ଷମ ନଥିଲେ। ସେଇ କାର୍ଯ୍ୟକୁ ଗୋଟେ ଛୋଟ ବାଳକ ସମ୍ପୂର୍ଣ୍ଣ କରି ନିଜ ଜାତି ଆଉ ନିଜ ପାଇଁ ନିଜର ଅ ପ୍ରାଣ କୁ ଜଳାଞ୍ଜଳି ଦେଇଥିଲା। ତ ସେଥିରୁ ଅନେକ କିଛି ଶିଖିବାକୁ ମିଳେ ଛୋ ସେଥିପାଇଁ ତ କୁହାଯାଇ ଇଛି ସାନ ସିନା ଦାନ ତା ମହାନ। ଯଦି ଅ ସିଏ ନିଜ ତା ପ୍ରାଣଙ୍କୁ ନ ଦେଇଥାନ୍ତା। ତ ଆଜି ବାରଶହ ବଢ଼େଇଙ୍କ ମୁଣ୍ଡ କଟା ଯାଇଥାନ୍ତା, ହୁଏତ ଆଜି ଅ କ ମାନେ କୋଣାର୍କ ମନ୍ଦିର ବିଷୟରେ ଏତେ ବଡ ଐତିହାସିକ କାହାଣୀ ରଚନା ହଉ ହୋଇଥାନ୍ତା କି ଆଜି ଯୋଉ କୋଣାର୍କ ମନ୍ଦିର କୁ କୋଟି କୋଟି ପର୍ଯ୍ୟଟକ ଯାଉଛନ୍ତି। ଆଜିକାଲି ଲୋକମାନେ। କୋଣ ସେଇ କାହାଣୀ ଏତେ ମାନେ ତାର ଅ କିଛି ସେ କାହାଣୀ ବିଷୟରେ ଜାଣିବା ପାଇଁ ଆମେ ତ ଅ ଓଡିଶାର ଲୋକ ଆମେ ଯାଉଛେ ତ ଓଡିଶା ବାହାରୁ ମଧ୍ୟ ବହୁତ ଲୋକ ଆସନ୍ତି ସେଇ ସବୁ ବହିରେ ଆମର ଗୋଟେ କୋଣାର୍କ ବୋଲି ପାଠ ଯେହେତୁ ରହିଛି ଆମେ ଛୋଟବେେଳେ ସମସ୍ତେ ସେଇ କୋଣାର୍କ ବିଷୟରେ ଜାଣନ୍ତି ତ ତ ଦେଖିଲା ମାତ୍ରେ ଦେ ସେ ଜାଗା ବିଷୟରେ ଜାଣିବା ପାଇଁ ମନରେ ବହୁତ ପ୍ରଶ୍ନ ଉଠିଥାଏ ତ
ହୁଁ।
ଆମ ମନରେ ପ୍ରଶ୍ନ ଉଠିବା ସହିତ ଅ ବହୁତ ବାହାରୁ ବି ପର୍ଯ୍ୟଟକ ଆସନ୍ତି ସେ ଜାଗା ବିଷୟରେ ଜାଣିବା ପାଇଁ ବୁଲିବା ପାଇଁ, ଆଉ ବହୁତ ସେଇଠି ଐତିହାସିକ ଥାଆନ୍ତି ସେ ବିଷୟରେ ସେମାନଙ୍କୁ ବୁଝେଇବା ପାଇଁ। ତ ଆମର ଟାଇମ ହେଇଯାଇଛି ମୁଁ ଏବେ ରଖୁଛି।
ହଁ।